ହାଲ
ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ହଁ କ।
ଆଜି ରୋଷେଇ ବାସ କରିବୁନଉ କି?
ରୋଷେଇବା କହୁଛି ଭାତ ହେଇଯାଇଚି ଡାଲି ବ ପଘାରିମି ଆଉ ଭଜା ରୁଟି ତ ହେଇଥିଲା। ଶାଗ ଭାଜିମି ବାକିକିି ଏଇ ମା ବାସନ ମାଜି ଦେଇଚି ଲୁଗା ଖାଲି ଧୋଇମି। ଆଉ ଶାଗ ଭାଜିମି ଆଉ କଲରା ଅଛି ଭାଜି
ଆଉ କଣ ଏଇ ତାରିଣୀ ପାଖରେ ଆସିକି ବସିବି ଏଇନା ଯାଉଚି ଫ୍ୟାନ ଲଗେଇକି ଟିକେ।
ତାରିଣୀ ଫ୍ୟାନ ହଁ ସେଠି ଲାଇନ ବିଲି ଉଠିବନି ଆଉ।
କାଲି ତମ ଆଡେ ଝରି ପୋକ ଉଡିଚନ୍ତି ନା ବଗ ହଉଥିଲା ଆମ ଆଡେ ଯୋଉ ଝରି ପୋକ
କୁଆଡେ କଣ ଏଇ ଯୋଉ ଥାଆନ୍ତି କି ସାଙ୍ଗ ହେଇକି ବାହାରନ୍ତି କି ଝରିଉରା? ପ୍ରବଳ ଝରିଆ ପୋକ ବାହାରିଥିବା ମୁଁ ଶୋଇଥିନି କାଲି ଝିଅ ଖାଇ ନଥିଲା ବୋଲି ଯାଇଥିଲା ସ୍କୁଲ।
ଶୁଣୁ ମୁଁ କଣ କହୁଚି।
ହଁ କହ।
ଆମେ କୋଉଦିନ ଗୋଟେ ଭୋଜି କରିବା ପ ସରୋବରରେ କହନି ବୁଝିକି। ସବୁ ଦାୟିତ୍ଵ ମୁଁ ନେବି। ଯାଲୁ ନା ତୁ ଖାଲି ଶୁଣୁ ମୁଁ ଯାହା ଯାହା କହୁଚି ସୋଉଦା ପ ତ୍ର ସବୁ ତୁ ଦୋକାନରୁୁ ପୁରା ଚିଠା ତ ଜାଣିଚୁ ଆମେ ଭୋଜି କରନ୍ତି।
ହଁ।
ରଜ ଟା ହେଲାନି ବାଗ।
ହଁ।
କେହି କୁଆଡେ ଯାଇ ଆସି ପାରିଲେନି ଏଇ ହିଙ୍ଗୁଳା ଯାତ୍ରା କ ତ ଆସିଦଲୁ ଯାହା ତ ଯେମିତି ହେଲା ଖରା ଗରମରେ ଦିନେ ଦିନେ ବିଦା ହେଇଗଲ।
ହୁଁ।
ଆଉ ଏଇ ରଜ ଟା ଟିକେହିଁ ଭଲ ଲାଗିଲାନି ପଳେଇଲା ଏମିତି ହେଇ ସେ କେହି ସାଙ୍ଗସୁଙ୍ଗା ହେଇପାଇଲେନେଇ ଗୋଟେ ବୁଲାବୁଲି ହେଇଥାନ୍ତା।
ହଁ।
ଆଉ ଗୋଟେ ଭୋଜି କୋଉଦିନ କରିବା। ଆ ସ ବାହାର ସାର ତ କାଇଁ କିଛି ଜଣା ପଡୁନି ହବାର ନହିଁ। ନହେଲେ ମନ ଟା ଖୁସି ହେଇଥାନ୍ତା।
ଆଉ
ଆଉ କଇ କଇ ତ କୋଉଠି ବୁଝିଲନି ଆଉ ହେଲେ ବୁଝିଥିଲେ କାଳେ ନା ଖି ଥାନ୍ତା। ତଥାପ ତା ଭାଗ୍ୟରେ ଯଦି ଗୁଣ୍ଡିଚା ବାଡ ଜାଗା ଅଛି କଣ ହବ ଦେଖିବା। ସେ ବାହାର ତ ପଛ କଥା ଭୋଜି ଟା କରିବା। ତୁ ଦବୁ ବାକି ରଖିଚି ଯେତିକ ଅଛି ମୋର ପୁରୀ ଯିବାରେ ଥିଲା ଦେଇତେ ଦେଇ ଥାନ୍ତୁ ପଇସା ଦେଲୁନୁ ଭୋଜିରେ ସେଇ ପଇସା ଟା ତୁ ଦବୁ।
ହୁଁ
ତୋ ଦୋକାନରୁୁ ସବୁ ସଉଦା ଆସିବ।
ମୋର ସଉଦାଡା ଦେଇ ଦେମୀ।
ତାପରେ ବଳିଆ ସବୁ ଦାୟିତ୍ଵ ନେବେ। ଗ୍ୟାସ ଟା ବି ତୋର।
ହଁ ଗ୍ୟାସ୍ ବାକି ଅଛି କୁମ
ଆଉ ଯେ ଯାହା ବଳିବ ତୋର ଗ୍ୟାସ୍ ହେଇଯିବ। ତୋତେ ଦିଟା ଟାଙ୍କି ଅଛି ଗ୍ୟାସ ଏଦୁ ଉଠେଇ ଦବୁ। ଆଉ ଯାହା ପଇସା ବ ଗ୍ୟାସ ବଳିବ ତୋର ଲାଭ ସେଇଟା।
ହୁଁ
ଆ ରୋଷେଇ ୟା ରୋଷେଇ କରିବ ଜାଣିଲୁ ନା।
ହଁ।
ରୋଷେୟା ରୋଷେଇ କରିବ ଆଉ ଛୁଆ ମନ ଦୁଃଖ କରିଛନ୍ତି ଗୋଟେ ସଙ୍ଗୀତ ପ୍ରୋଗ୍ରାମ ରଖିବୁ। ଡିଜେ ବଜେଇକି ନାଚିବେ ଛୁଆ।
ହଁ ସେଇ ବର୍ଷ
ଏ ବି ଗୋଟିଏ ଏ ପୋଷାକ ଯୋଉ କ ରଙ୍ଗର ପିନ୍ଧିବା ସବୁ।
ହୁଁ ହଁ ସେଟା ବି ବଢିଆ।
ଆମ ଗାଁରେ କରିବାନି ଯିବା କୋଉଠି କନି?
କଉଠି
ଉଁ ଯୋଉ ଘଟଗାଁ ଆଡେ।
ସେଇ ଯୋଉ ଭଦାଗଡା ସେଇ ଯୋଉ ଜଙ୍ଗଲ ରେ।
ଗୋଟି ହବ ଯଦୁନ ବୁଧବାରିଆ ତ କୁନି ଏ ରବିବାର ଖକୁ ନେଇ ଆଇଷ କି ଏ ଭାଉଜ ଭାଉଜକୁ ସେ ତାର ସବୁବେଳେ ରହିଲା ବ୍ୟସ୍ତ ଲୋକ ସେ ବି ଯାଇପାରିବେ କି ନାହିଁ।
ହଁ।
ଆଉ ବାବୁ ତମେ କମଳା ଦେଇକି କହିଥିଲେ ଆସିଥାନ୍ତା ଆମେ ତାଙ୍କୁ ଟିକେ ଗୋଟେ ଫଟୋ ଉଠେଇ ନାହାନ୍ତି ତା ସାଙ୍ଗରେ
ହୁଁ ବାପାକୁ କମଳା ଦେଇକି ନେଇଯିବା। ସାଙ୍ଗେରେ
କମଳା ଦେଇକି ଡାକିଆ ଆଉ ଡରା କହିବି ଆଣିକି ଛାଡିଦବ।
ହଁ ଡରା କହିବେ ମୁଁ ଯିବି।
ଜାଣିଲୁ ନା।
ହଁ
ଆଉ କାଲି ଲିଟିଲି ଗୋଡ ଟା ଭଲ ହେଇଯାଉ।
ହଁ
ତା ଗୋଡ଼ ଟିକେ କମିଗଲେ ଦେଖିବା କୋଉଦିନ ଡାକ୍ତର କେତେ ଦିନ କହୁଛନ୍ତି। ସେଇ ଅନୁସାରେ ପରିବା ଆ ସବୁ ବ୍ୟବସ୍ଥା ଆଉ
ହଁ ସମସ୍ତଙ୍କ ସହିତ କଥା ହେଇଯିବ
ନହେଲେ ସାଧା କରିବା ଯଦି ଶ୍ରାବଣ ମାସ ପଶି ଯାଇଥିବ ସାଧା ବର୍ଜ ହଉ କିନ୍ତୁ ଗୋଟେ ଭୋଜି କରିବା ଆମେ ଏଇ ଥରକ ନୂଆ ବର୍ଷରେ ତ ତା ଘରୁ ସାଦ ଦେଲେ ତାର ଖାଇଲା ତା ଛାତ ଉପରେ ଯାହା ଯେମିତି ଟିକେ ହେଇକି ହୁଁ ଆମର ସମସ୍ତଙ୍କୁ ମିଶିଥିଲେ
ହଁ
ଟୁଇକିଲି ତ ଆସି ନଥିଲା
ହଁ ଭାଉଜ ତ ଯାଇ
କଣ ହେଇଥିଲା କି ଏ ଛୁଆଙ୍କର ନାଚ ବୋଦ କିଛି ହେଇପାରିଲାନି। ଖାଲି କାମ କରି କରିକା ଦିନ ଗଲା
ହଁ
ଆମେ ଏ ଥରକ ଆଉ କାମ କରିବାନି ଯୋଉ ଖାଲି ବସିବା ଆଉ ପା ନ ପଚାଶ ଖଣ୍ଡ ଦେଇ ଦେଇଥିବା ବଇନା ଆଉ ଆମର ପାନ ଖାଇବା ସେ ପୁଅ ପିଲା ତାଙ୍କର ଥଣ୍ଡା ପିଉଛନ୍ତି ଆମେ ପାନ ଖାଇବା
ହଁ ପାନ ଖାଇକି ପୁରା ଉଡେଇଦବା ହଁ ହଁ
ଆଉ ତୁ ଯଦି ସାଧା ହୁଏ ତୋ ଗାଈ ଯୋଉ ଉ କ୍ଷୀର ଦଉଚି
ହଁ
ସେଇ ସେଇ ଯୋଉ ଛେନା କାଟିକି ନେଇଯିବୁ ଏ ତ ବାରିରେ ବଳିଆ ତ ଛତୁ କରୁଛନ୍ତି
ହଁ
ସେଥିରୁ ଦି କେଜି ଯଦି ହବ ବି ରଖିଥିବୁ
ହୁଁ ହଁ ହଁ
ଶ୍ରାବଣ ମାସ ବେଳୁ କଣ ହେଇନଥିବ କି ଛତୁ ତ ଅଛି ତୋର ଅ ତିଆରି କରିଥିଲୁ ବିଛଣା ଟା ଆଉ
ହଁ ହଁ
ତୁ ଏବେ ତିଆରି କରିକି ରଖିଥା
ହଁ
ଆଉ ଆଉ ତ ଗାଈ ତ ଏବେ ବାଛୁରୀ କରିଛି କ୍ଷୀର ଦଉଥିବ। ଆଉ ଦେଶୀ ଘିଅ ସୁଧା ଟିକେ ନେଇଯିବୁ ଅରୁଆ ଭାତରେ କେହି ଖାଇବେ ଡାଲମା ସାଧା
ହଁ ହଁ
ଆଉ ଯୋ ଦୋକାନରୁ ବହେ କୁରୁକୁରି ନେଇ ଯାଇଥିବ ଏଟା ମାଗଣା ଛୁଆ ତାଙ୍କର ଖାଇବେ ନାଚିବେ ଆଉ ଗୋଟେ ମାଉସୀ ଦବୁନୁ ନା ଫେଡ କଣ ହିସାବରେ ପକେଇବୁ
କୁୁରକୁରି ଥଣ୍ଡା ଆଇସ୍କ୍ରିମ୍ ଚକୋଲେଟ୍
ହ୍ୟାଲୋ
ହଁ କ
ତତେ ଶୁଭୁଛିି ନା ମୁଁ ଯା କହନି ନା ତୁ ପୁଣି କାମ୍ପି ହେଇକି କହିବୁ ନା ମୁଁ ଦେବିନି ତମେ ମୋର ସାଢୁ ଆଣ ସଉଦା କରିକି। ତୋର କଣ ଲାଭ ନାହିଁ କି ଲାଭ ବାହାରିବ ନା ଆଉ। ଏ ତ ଗ୍ୟାସରେ କେତେ ରୋଷେଇ ହବ କିି ଆ ଯା ତୁ ଆମେ ପୁଅ ପିଲାଙ୍କୁ କଦବା ସବୁ ଖବର ଦେଇଦବା ଫୋନରେ ଆମ ଯୋଉ କରିଚନ୍ତି ସଂଘ
ହଁ।
ତାଙ୍କୁ ସବୁ ସେ ଛାଡିଦବା ଫୋନରେ ସମସ୍ତଙ୍କୁ ଖବରଟା।
ଅଁ।
ଆମର ପଢିକି ଥିବେ ତା ପଇସା ଟା ଆଗୁଆ ସବୁ ରଖିଥା ସେତେବେଳକୁ ଯିମିତି ଆଉ କିଛି ଏ ଆମକୁ ଆଉ ହଇରାଣ ନ
ନା ନା ସେ ପୁଅ ପିଲାଙ୍କୁ ଆମେ ପଇସା ମାଗିବାନି ଆମେ ଝିଅ ପିଲା
ଇଏ ଗାଡି ଭଡା ଯା ଲାଗିବ ଆଉ, ଯିବା ତାରିଣୀ ଟିକେ ଆଉ। ସିଏ ବି ଯାଇନାହାନ୍ତି ଦୂର ଜାଗା ବି ସାଡେ କେତେ ଦିନ୍ ହେଲାଣି। ଖାଲି ପୁରୀ ଯାଇଚନ୍ତି ଟ୍ରେନେ ରେ ଯାଉଚନ୍ତି ଆସଚନ୍ତି ରାତି ରେ।
ହଁ। ହଁ ପା।
କୁମୁନି ପୁଅ ଟା ଟିକେ ଛୋଟ ଅଛି ଦେଖିବା କଣ ହଉଚି କି ଯଦି ତାର ରାଜି ହବ ଯିବ ନହେଲେ ଟିକେ ଆମର ରହିବ ମନ ଟା ଦୁଃଖ ଆଉ।
ହଁ।
ଟୁଙ୍ଗିଲ ପା ଆରଥରକ ଯାଇନଥିଲା ତା ପୁଅ ଛୋଟୁଟିଏ ଥିଲା ବୋଲି ଏଥରକ ତାକୁ ନେଇକି ଯିବ।
ହଁ କମୁନି ବି ରାଜି ଯିବାକୁ। ସେ କହୁଛି ମୁଁ- କୁମୁନୀ ବି ଯିବାକୁ ରାଜି ହେଇଯିବ। ସିଏ ସମ୍ଭାଳି ହେଇକି ରହିବନି ଘରେ।
ତା ପୁଅକୁ ନେଇକି ପଳେଇବ ସେଠି ଖେଳେଇବ ହଁ। ଅ
ହଁ। ଭାତ ବସେଇ ହେଇ ସାରିବ ତର ମୋର ଭାତ୍ ତ ଫୁଟୁଥିଲା ଯାଉଚି କର୍ଦେମି ରାଇତା ଟା
ହଁ ମୁଁ ବି ସେ ଲୁଗା ଧୋଇମି ଆଉ
ମତେ ପାଲୋ ଭୋକ କରିବ ମତେ ଖାଲି ଦଶ ଟା ବାଜୁଚି ତ ନାହିଁ ଭୋକ କରିବ ମୁଁ ସକାଳୁ ଖାଇଚି ଏ ଚା ଆଉ ରୁଟି ତିନିଟା ଥିଲା ବାସି ରୁଟି
ହୁଁ।
ଆ ଗାଠିଆ ରଜରେ ଯୋଉ ଆସିଥିଲା
ହୁଁ।
ବିସ୍କୁଟୁ ଦିଟା ଏମିତି ଖାଇଯିବି ଏ ସାଢେ ଛଅଟା ବେଳୁ ଖାଇଲିଣି
ହଁ ତୋର ଅଭ୍ୟାସ ସେଇଥିପାଇଁ ଭୋକ ହଉଚି ଆଉ।
ଖାଇଲା ଖେଣି ତ ଖାଲି ନିଦ ମାଡୁଚି ଆଉ କଣ କରିବି?
କାମ ସାରିକି ଖାଇଦେ।
ସବୁ କାମ ମାନେ ପଡିଥିବ ମୋର ଶୋଇବି। ତା ପୁଣି ଯାଇ ଚାରଟା ବେଳକୁ ଉଠିଲେ ସେ ବାସନ ଗୁରା ବାଜୁଛି ଏ କାଲି ମେଘ ଉଠେଇଲା, ଆଉ ଟୁପୁ ଟୁପୁ ପକଉଥିଲା ସେମିତି ଓଦାରେ, ବସିକି କଳା ଚୁଲିଟ ରୋଷେଇ ହଉଛି ନା, ଆ ଗ୍ୟାସ୍ ତ ଯୋଉ ଘର ଚାଉଳ ବସେଇବୁ, ହୁଁ ହୁଁ ବସେଇବ ଏ ତେ ସବୁ ଗ୍ୟାସ୍ ରେ କୋଉଠି ଆସିବ ଏଇ ମାସେ ହେଇନି ଆସିଛି,
ହଁ ଆମର ଭାଇ ଆଜି ଆସେ ରେ ଚଳିଲାନି ଜଳିଲା ହଉଥୁଥୁ କି,
ଏ ବର୍ଷା, ଯେ ଯେମିତି ଦେଖିକି ଏଇନା ଖରା ଅଛି ବୋଲି ଚୁଲି ଲଗେଇଦଉଛି ନହେଲେ ଲାଇନି ଯଦି, ତାେଘର ଯଦି ହୁଏ ତ ହେ ହେ ବିପେଲେ ଚାଉଳ ରାନ୍ଧିବି ଶୀଘ୍ର ହଉଛି ଆଉ, ହୁଁ ଆଉ ପଖାଳ ତ କରିଦେଇ, ଚି ଖାଉଛନ୍ତି ଘର ଚାଉଳ ଭଲ ଲାଗୁଛି ଏଇନା ହଁ,
ଏଥରକ,
ଏ ଆମ ବାପା ହେଲା ତାଙ୍କ ବିଲରେ ହେଇଥିଲା କାକୁଡ଼ି ଦିଟା ଆଣିକି ଦେଲେ,
ହଁ,
ଆ ଏଇ ପୋଟଳ ଆଳୁ ହୁଁ, ପଣସ ମଞ୍ଜି ଟମାଟର ଏମିତି ପୋଡି଼ଦବେ ଶାଗ ରାଇତା,
ହୁଁ,
ମୋର ଖ଼ଡା ହେଇଥିଲା ତାଙ୍କୁ ଯୋଉଥିରୁ ଦିଟା ଆଣିଥିନି ମୁଁ କହିଲି ଦେଲିି ତା ସାଗୁ, ଆ ବଢ଼ିଆ ରାଗ ବୁଣିଛନ୍ତି ତାଙ୍କର, ଆଣିକି ଆଇନିନା ବା ସେ କାଟିକୁଟିକି ସବୁ ରଖିଛି,
ହଁ,
ଆଉ ଟିକେ ଫୋନ୍ କଲୁ ମୁଇଁ ଚୁଲିଚା ଜଳୁ ଅଧା ଫୁଟିଗଲେ କଣ କଲିି ଫୁଟି ଯାଇଥିବ ଅଧା, ତ ଓହ୍ଲେଇକି ତର, ତାଟା କରିଦବୁ ଭାତ ଟା ପଛରେ ବସେଇବୁ ପୁଣି ଟିକେ ବହୁ ସମୟ ପରେ, ଆଉ ଏବେ ବେଶି ସମୟ ବସିବନି,
ହଁ-ହଁ-ହଁ ଗରମ୍ ଗରମରେ ସେ ହେଇଯାଇଥିବ ଆଉ ଟିକେ ଫୁଟିଦବୁ ହେଇଗଲା ମା
ହଁ ରାତିକି ବା ସେ ପନିର ଅଛି ଆହୁରି ଫ୍ରିଜ ରେ,
ହଁ,
ଏ ଛୁଆ ଟା ଦାର କଥିଲା ପୁଣି କରିବୁ କାଲି ହଁ ଦେଖିବା ପିଠୁ ଅଛି ସେ ଦିନୁରୁ, ଓ ଅଛି ଫ୍ରିଜ ରେ ରଜ ପିଠୁ ଯୋଉ ଥିଲା ଆଉ ପନିର, ହେଲେ କରିବି ନହେଲେ ମଟର ଦିଟା ଯାଉଛି ପକେଇଦେମି ପନିରରେ ଚକୁଳି କଁ ଖାଇବି, କାଲି କରିଥିନି ପନିର ଆଜି ମୁଁ ଥାଉ ନହେଲେ ସୋମବାରକେ ରଖିଦେବି,
ଆ ତୁନେ,